ହାଲୋ। ନମସ୍କାର। ଓକେ କୁହନ୍ତୁ।
ଆଜ୍ଞା। ଆପଣକୁ କଁ ଖାଇଚନ୍ତି ଇଭିନିଂରେ?
ଏପଟେ ଟିକେ ଘରେ ପକୁଡି କରାହେଇଥିଲା ପକୁଡି କରିଥିଲୁ ଘରେ ପୁଡି ଗଲେ ଯିଏ କୟେ ଯିଏ ଟିକେ କହିଲା ତ ଖାଇବେ ମୁଁ ବାହାରେ ଖାଦ୍ୟ ଆମେ ଖାଉନୁ। ଘରେ ହୁଁ ହୁଁ।
ଆମର ତ ଏପଟେ ଆମେ ଆଜି ଆଜ୍ଞା ବାହାର ଖାଦ୍ୟ ଯେତେ ଆଭଏଡ କରିବ ସେତେ ଭଲ ଆକ୍ଚୁଆଲି ଘରେ ଯାହା ବନେଇକି ଖାଇବ ଏଇଟା ହିଁ ଠିକ? ଆମର ଏପଟେ ଆମେ ଆଜି ଚୁଡା ଭ ମିକସଚର ଏ ସବୁମ ପକେଇକି ଖାଇଥିଲୁ ପିଆଜ ହେଲା ଏଇସବୁ ଜିନିଷ ଆଉ ସନ୍ଧ୍ୟାରେ ଟିକେ ବୁ ଟଖିଆ ହେଇଥିଲା ଯେଉଁଟା ଆମର ଗଜା ବୁଟଟା। ମୁଗ ଏମିତି ଆଉ ଘରେ ପକେଇକି ଏସବୁ ଜିନିଷ ଖାଇବାାରେ ହିଁ ଠିକ୍ ସନ୍ଧ୍ୟାରେ
ନ ଆଜି ସବୁଦିନ ଆମେ ତେଲ ଜିନିଷ ଖା ହଉନି ଆଜି ଗୋଟେ ଚେଞ୍ଜ କରିଦେଇଛୁ ଆଜି ଟିକେ ଏତେ ବାହାର ଜିନିଷ ଖାଦ୍ୟ ଦେଖିଦକିରି ଛୁଆ ଟା ତ ବାହାର ଖାଦ୍ୟ ଦେଖିଲେ ଯେତେବେଳେ ଅନ୍ୟମାନୋନେ ଖାଇବାରେ ଦେଖିଲୁ ବୋଲି ଠିକ୍ ଅଛି ବନେଇଦେଲୁ ଆଉ ସକାଳେ ପ୍ରାୟ ଗଜା ବୁଗ ବୁଟୁଡ କରାଯାଇଥାଏ ମୋ ଗୋଟେ ଚେଞ୍ଜ କରାଯାଉଛି ନହେଲେ ଆମର ଏପଟେ ମୁଡିିକି ମଧ୍ୟ ସେଇ ଟାଇପ ର କରନ୍ତି। ମୁଢ଼ି ଚୁଡା ଭଜ ତ ସେତେ କରୁ କରୁଚନ୍ତି ଟିକେ କରିବା କରିପାରୁଛନ୍ତି ଯେ କି କମ୍ ବଢୀଶହ ଦି ପିଆଜ େଇେଇ ଖ ଏବେ କଣ ଦେବା କଥା
ଆଜ୍ଞା ଯେତେ ସାଲାଣ ଖାଇବ ସେତ ଏତେ ଭଲ ସନ୍ଧ୍ୟାରେ ଆପଣ ସାଲାଡ଼ ବି ବନେଇକି ଖାଇପାରିବେ
ସନ୍ଧ୍ୟା ଟାଇମ ସଲେଟ ନାଇଁ ଥିଲା ସକାଳେ ସାଇଲେ
ଏଇଟା ମୁଗ ସାଲଡ ଆପଣ କରିକି ବେ ବୁଟ ଟ ମୁଗ କାକୁଡି ସବୁ ପକେଇକି ସେଟା ଆମ ଏମି ସାଲ ବନେଇକି ଖାଇ ଆପଣ ଆମର ଏପଟେ ସଳେ ହନ ଏମି ଦେ ଏମ ସନ୍ଧ୍ୟାରେ ବନେଇକି ଖାଉଛି ସକାଳେ ସେଇଟା ଟାଇମ ହୁଏନି ଆମର ତ ଆଚୁଆଲି ଆମେ ମାନେ ହାଉସ ୱାଇଫ୍ ମାନେ ସମସ୍ତଙ୍କୁ ଦେଇ ସାରିବେ ଲାଷ୍ଟରେ ଖାଇଲା ବେଳକୁ ଆମର ନଅଟା ଦଶଟା ହେଇଯାଇଥିବ। ଆମର ସକାଳୁ ଏଇ ସବୁ ମାନେ ପେଟ ଥଣ୍ଡା ପାଇଁକା ଏମିତି ଖାଲି ଏଇ ଯୋଉ ଆମର ହେଲା ଯୋଉ ନାଣ୍ଡି ବଗ୍ ବୁଲି ଯୋଉଟା ଆମର ଥାଏ ସେଇଟା ମିସ୍ରି ଏସବୁ ପାଣିରେ ପକେଇ ଦେଇଥାନ୍ତୁ ଆମ୍ ପକେଇ ଦେଇଥାଉ ଆମେ ରାତିରେ ସେଇଟା ସକାଳୁ ଆମେ ପି ଦେଇଥାଉ ତାପରେ ନଅଟା ଦଶଟା ହେଇଯାଏ ଆମର ଖାଇଲା ବେଳକୁ ସକାଳ ଜଳ
ସେଠୁ ଆପଣ-ଅଁ-ଙ୍କର-ଆ ହୋଉ କାଟ ହେଇଯାଉଛି ଆଉ ହଁ ଏଣୁ ସେଇତ କାମ କରି ସକାଳୁ ସମସ୍ତ ଦେବାର ଅ ଠିକ୍।
ଆଜ୍ଞା ଦିଦି ଆମେ ଲାଷ୍ଟରେ ଖାଇବୁ ଆଉ। ଆଜ୍ଞା।
ଆଉ ଗୋଟେ ଖାଦ୍ୟ ହେଲା ଆ ଆଁ-ଖରା ଦିନ ହେଲାନିକି ପ୍ରବଳ ଗରମ।
ଆଜ୍ଞା ଆଜ୍ଞା
ପରମରୁ ଆମର ଏପଟେ ମାଣ୍ଡିଆ। ସେୟା କରିକି ଖାଉଛୁ। ଯା।
ମାଣ୍ଡିଆଟାକୁ କେତେ ମାନେ କଣ କଣ ବନେଇକି ଖାଇପାରିବେ?
ମାଣ୍ଡିଆଟା ତ ବିଭିନ୍ନ ପ୍ରକାର ଆଜି ସବୁ କାର୍ଯ୍ୟରେ ଯେମିତି ଆପଣ ପକୁଡି କରିପାରିବେ ମଧ୍ୟ ମାଣ୍ଡିଆରେ ଆଉ ସେ ଚକୁଳି ଟାଇପର ପିଠା କହୁଛନ୍ତି ସେଇଟା ମଧ୍ୟ ହଉଛି। ଏଁ-ଆ କଣ କର ଅନ୍ୟାନ୍ୟ ଡିଷ୍ଟିକ୍ଟ ଯା-କୋରାପୁଟ ଫୋରପୁଟ ତ ବିଭିନ୍ନ ପ୍ରକାର ସେଇ ମାଣ୍ଡିଆର କେକ୍ ମଧ୍ୟ ହଉଛି ଏବେ ମାର୍କେଟକୁ ଆସିଲାଣି। ହଁ ରୁଟି ବି ବନାନ୍ତି। କ୍ୟାଲସିୟମ ରହିଥାଏ ବି ସେଇଟା। ହୁଁ ବିସ୍କିଟ୍ ଟା ହଉଛି ତେ ମୁଁ ତ ଖାଇନି କିନ୍ତୁ ମାଣ୍ଡିଆ କେକ୍ ଏଇରା ସବୁ ଖାଇଚି ଆଉ ସବୁ ପି ପିଠା ଯେତେ ପ୍ରକାର ହଉଚି ଏ ଇ ମାନ୍- ଏ ଆଇ ର ବ୍ୟବହାର କରାଯାଉଚି କରିକି ମଧ୍ୟ କରିହଉଚି। ମାଣ୍ଡିଆର କ୍ୟାଲସୀୟମ ଅଛି। ଆଉ ଟିକେ ଟିକେ ସେ ପଖାଳ ଟାଇପ୍ ର ସେ ମାଣ୍ଡିଆଟାକୁ କରାହଉଚି ଏପଟେ ଆମର ଯୋ ଯାଉ କହୁଚନ୍ତି ବି ସେଇଟାକୁ ସେଇଟା ଆମେ ଖରାଦିନ ହୁଁ ସେ ଯୋଉ ପ୍ରବଳ ଗରମ ହଉନି କି? ଆମେ ଏ ପ ପଖାଳ ଭାତ ସେଇ ଯୋଉ ଜାଉକୁ ଟିକେ ଖାଇଯାଇଥିବ ବଲେ ଆମକୁ ସେ ଏତେ ଶୋଷ ଲାଗିବନି ଆଉ ଏ ଯୋଉ ସଂସ୍ଟ୍ରୋଗ ଟାଇପର ଲାଗେ ଯୋଉ ଖରା ବେଶି ବେଳେ ବେଳେ ତି ତି ଗୋଟେ ତିରିଶ କିଲୋ ପଇଁତିରିଶି କିଲୋମିଟର ଯିବାକୁ ପଡୁଚି ଖରାରେ ଏଇଟା ଖାଇକି ଯାଇଥିଲେ ଶୋସ ଲାଗିବନି। ତେଣୁ କରି ଖାଇବାକୁ।
ଆକଚୁଲି ମାଣ୍ଡିଆ ଯାଉଟା ଆମେ ଯୋଉ ଆମର ବନେଇକି ରାତିରେ ଆମର ରଖିଦେଇ ଥାଉ ଆମର ସଖାଳୁ ସେଇଟା ଖାଉ ସେଇଟା ଆକଚୁଲି ପେଟ ଥଣ୍ଡା ସାଙ୍ଗେ ସାଙ୍ଗେ ବନେଇକି ଖାଇଲେ ସେଇଟା ଠିକ ନାହିଁ ରାତିରେ ବନେଇକି ରଖା ହୁଏ ସେଇଟା।
ସକାଳୁ ତାକୁ ସେତ ପ୍ରାୟ ଖ ଖଟା ହେଇଯାଇଥାଏ ଯେ ତୋରାଣୀ ପକାଇଲେ ନହେଲେ ଦହି ମିଶେଇିକିରି ମଧ୍ୟ ପାଣି କରିକି ମଧ୍ୟ ପିକିରି ଯାଇ ହବ। ହେଲେ ଆମର ପ୍ରାୟ ସନ୍ ଷ୍ଟ୍ରୋକ୍ ରୁ ବଞ୍ଚିବା ପାଇଁ ଭଲ କାମ ଦିଏ ଏନର୍ଜି ଟାଇପ୍ ର ଆସିଥାଏ। ଆଉ ଡାଇଜେସନ ମଧ୍ୟ ଶୀଘ୍ର ହୋଇଥାଏ, ହଁ ଡାଇଜେସନ ମଧ୍ୟ ଶୀଘ୍ର ହୋଇ ଥାଏ। ଆଉ ଦି ଖରା ଦିନ ତ ଜଙ୍କ ଫୁଡ ଯେ ତେଲ ମସଲା ଜିନିଷ ଟିକେ କମ୍ ଆର।
ଆଜ୍ଞା, ଯେତେ ତେଲ ମସଲା ଠାରୁ ଯେତେ ଦୂରରେ ରହିବ।
ହୁଁ ହୁଁ।
ଆଜିକାଲି ତ ଯୁଆଡ଼େ ଦେଖିବ ମାନେ ଫାଷ୍ଟଫୁଡ଼୍ ଦୋକାନ ଏତେ ହେଇଗଲାଣି ଯେ ମାନେ ଲୋକଙ୍କର ଯୋଉ ଟା ଆମର ପେଟ ବଢିଯିବା ହେଲା, ଆମର ମେଦବହୁଳତା ମୋଟା ହେଇଯିବା ଆମର ଏଇ ସବୁ ଜିନିଷ ଏ ସବୁ ତେଲ ଜିନିଷ ଏଇ ସବୁ ଫାଷ୍ଟଫୁଡ ଏଇଥିରୁ ହିଁ ଏଇଟା ମାନେ ସୃଷ୍ଟି ହେଉଛି ଏଇଟା।
ହୁଁ।
ଛୋଟ ଛୋଟ ପିଲା ହେଇଥିବେ କିନ୍ତୁ ମାନେ ପୁରା ହେଲଦି ଆଜ୍ଞା ପୁରା ହେଲ୍ଦି ହେଇଯାଇଥିବେ ମୋଟା ମାନେ ପେଟ ବି ମାନେ ଛୁଆଙ୍କର ବି ବାହାର ଆଜି କାଲି ତ ଚୁଟି ପାଚିବା ସମସ୍ୟା ବି ହେଇଗଲାଣି ଏମତି ଛୋଟ ଛୁଆ ମାନଙ୍କର। ଏଇ ସବୁ ଫାଷ୍ଟ ଫୁଡ ଏ ତେଲ ଜିନିଷ ଏଇ ସବୁ ଯେତେ ଯେତିକି ଅଭଏଡ୍ କରିବ ସେତେ ଭଲ ଆଜ୍ଞା।
ବର୍ତ୍ତମାନ ଏଇ ଫାଷ୍ଟ ଫୁଡ ର ଏଫେକ୍ଟ ଯୋଗୁ ଦେଖନ୍ତୁ ସବୁ ପିଲାମାନ ବର୍ତ୍ତମାନ କମ ବୟସରୁ ତାଙ୍କର ଓଜନ ଅଧିକ ଆଉ ଗେମ୍ ମଧ୍ୟ ମୋବାଇଲରେ ବେଶୀ ଖେଳୁଥିବା ରୁ ଶାରୀରିକ ପରିଶ୍ରମ କରିଲେନି ଆଉ ଖେଳକୁଦ କମ କରନ୍ତି। ତାପରେ ଏଇ ଯଉ ଫାଷ୍ଟ ଫୁଡ ଖାଦ୍ୟ ଖାଇକି ଲିଭର ଟା ତାର ଟିକେ ଫେଟ ହେଇଯାଏ ଯାହା ଦ୍ଵାରା କମ ବୟସରେ ସମସ୍ତେର ପେଟ ଫେଟ ଟିକେ ଚ ଅଂଶ ବଢି ଯାଇଥାଏ। ଆଉ ତ ତାକୁ ଧରିକି ବିପି ବ ସର ମଧ୍ୟ ସମସ୍ତଙ୍କର ଦେହପାଖରେ ଦେଖାଗଲାଣି। କମ ବୟସରେ ପିଲାମାନେ ମୁତ୍ୟ ପଉଛନ୍ତି ମୃତ୍ୟୁବରଣ କରୁଛନ୍ତି। ସେତେବେଳେ ନୁହେଁ ଆଜିକା ଯୁଗରେ ଗୋଟେ ଯଉଁ ନିଶା ଦ୍ରବ୍ୟ ଖାଉଛନ୍ତି ମଧ୍ୟ। ହେଁ ହେଁ ଆମ ପୁ ପିଲାଙ୍କ କଥା କହୁଛି
ଆଜ୍ଞା। ଏ ପୁଅ ପିଲା ଏମିତିରେ ବି ନାଇ ଆକ୍ଚୁଆଲି ଆମେ ଆମର ବି ଝିଅ ପିଲାମାନେ ବି ଏମିତି ରେ ବି ମଦ୍ୟପାନ କଲେଣି ଆଉ କଣ କହିବ ଆଜିକାଲି ମାନେ ଦେଖ ଆଖିକି ସବୁ ଆଉ ଷ୍ଟାଇ ଏଇ ଏଇ ଗୋଟେ କଣ ହେଇଗଲାଣି ଗୋଟେ ଫ୍ୟାସନ୍ ଟାଇପ ର ଗୋଟେ ହେଇଗଲାଣି।
ହଁ ସେ ତା ଯୋଉ ବି ହେଲେ ବି ସେଟା ତ ସୋ ର ଗୋଟେ ଇଫେକ୍ଟ ନା। ଆଉ ତା କଣ ସିଏ କଣ ଭଲ କରିଥାଏ କି ଦେହ। ସେଥିପାଇଁ ତ ମୋର ପ୍ରାୟ ଏଇ ସାଙ୍ଗସାଥି ମାନେ ସମସ୍ତେ ସେଠ କିଛି କିଛି ଅ କମ ବେଶି ରୁ ମଧ୍ୟ ପଳେଇଲେ। ନି ମଦଦରୁ ଆମେ ସଚେତନ କରୁଛୁ ଯେ
ଆଜ୍ଞା ଆଚୁଆଲି ସେ ଜିନିଷ ଉପରେ ଲେଖା ହେଇଥାଏ ଯେ ଏଇଟା କ୍ଷତିକାରକ କିନ୍ତୁ ଲୋ ମାନେ ସେଇଟା ନ ପଡ଼ିକି ତାଙ୍କର ମାନେ ପାଟି ସ୍ୱା ତାଙ୍କ ପାଇଁ ସେଇଟା ସ
ନାଇଁ ନାଇଁ ସିଏ ତ ହିସାବ କରିବା ମନେ ସିଏ ସ୍ଵାଦ ନୁହେଁ। ମଦ୍ୟ ପଡକ୍ଟ ଯେକୌଣସି ଆଲକୋହଲ ସ୍ଵାଦ ଯୁକ୍ତ ନୁହେଁ। ସେ କଣ ଖିରଠୁ ଅଧିକା ସ୍ୱାଦ କି?
ଗୋଟେ ନିଶା ଟାଇପ ର ଥାଏ ସେଇଟା ଆଉ।
ଇଏ ତାଙ୍କ ଭି ଭିତରକୁ ପଶିଯାଆନ୍ତି ଆଉ ବାହାର କରନ୍ତିନି।
ସେଇଟା ହେଲା ଆମର ଆମର ଏପଟେ ଯୋଉ ଗୁଟକା, ଖଇନୀ ଏଗୁଡା ସବୁ ପ୍ୟାକେଟ ଉପରେ ଆମର ଲେଖା ଖାଇ ଖାଇ ଯେ ଆମର ହାନି କ୍ଷତିକାରକ ବୋଲି କିନ୍ତୁ ଲୋକମାନେ ସେଇଟା ବି ଦେଖିକିରି ବି ନିଜ ରୋଗକୁ ନିଜେ ଡାକିକି ଆଣିଲା ଭଳିଆ ଆଣୁଛନ୍ତି, ସେଇଟା ଦେଖିକି ବି ସେମାନେ ଖାଇବେ ତାଙ୍କର ନିହାତି ମାନେ ଜରୁରୀ ହେଇଗଲାଣି ସେଇଟା ପୁରା।
ସେମାନେ ଅ ଲୋକ ନିଶା ଦ୍ରବ୍ୟ ଅନାନ୍ୟ ଯୋଉ ଛୋଟ ଥିବେ ସେ ବଡ ବଡ ମାନଙ୍କଠାରୁ ଖାଉଛନ୍ତି ତାକୁ ଯଦି ତାଙ୍କେ ଭଲ କରି ତେଣୁ କରି ସେଇ କ୍ଷେତ୍ରରେ ଅନ୍ୟମାନେ ଯଦି ତାକୁ କହିବେ ନା ନାଇରେ ଏମିତି କରିଥିଲେ ଏବେ ଯେତେ ମନର ମ ନିଶା ଅନ୍ୟ ମାନଙ୍କୁ ଦେଖିକିରି ସେମାନେ ଶିଖନ୍ତି କହୁଛନ୍ତି ଏଇଟା ଖାଇବା ଦ୍ଵାରା ଗୋଟେ ଏନର୍ଜି ଆସିଥାଏ ହେଁ ହେଁ।
ସେମିତି କିଛି ନାହିଁ ନିଜ ଦେହ ଟା ହିଁ ଖରାପ ହୁଏ।
ସେ ଜାଣି
ଛୁଆ ତ ଆମର ବି ଦଶମ ସରି ଦଶମ ସରିଗଲା ପ୍ଲସ୍ ଟୁ କଲେ ଧର କଲେଜ ଗଲେ ତାଙ୍କର ଷ୍ଟାର୍ଟ ହେଇଯିବ ସେମାନେ ଡ୍ରିଙ୍କ କରିବେ ପ୍ଲସ ଗୁଟକା ଖଇନି ମାନେ ଯୋଉମାନେ ଭଲ ବାଟରେ ଗଲେ ଏ ଭଲ। ଆଉ ଜଣେ ଜଣେ ଅଛନ୍ତି ତା
ତେନ ଉଁ।
ପଚିଶ ପରସେଣ୍ଟ ପିଲା ସେଇ ଟାଇପର ହେଇ ଯିବେ ସେମାନଙ୍କର ଆ ରମ୍ଭଇିବ ଏ ସବୁ ନିଶା ଦ୍ରବ୍ୟ ସିଗରେଟ ପିଇବା ଏ ସବୁ ନି ଶା ଦ୍ରବ୍ୟ ଆ ଆରମ୍ଭ ହେଇଯିବ ତାଙ୍କ ଆଉ ଧୀରେ ଧୀରେ ଏଇ ସବୁ ଅ ଭ୍ୟାସରେ ପଡିଯିବ।
ଏଇ ନିଶା ଦର ତି ଭିତରେ ଆଉ ଥିଲା ଗୋଟେ ପାନ। ଏଇ ପାନ ପାନ ଗୋଟେ ଥିଲା ପାନଖିଆ କିନ୍ତୁ ବର୍ତ୍ତମାନ ଯୁଗରେ ଆଉ ପାନ ନାହିଁ। ପିଲାମାନେ ଏ ପାନ ଆଉ କେହି ଖାଉ ପାନ ନାହିଁ କିନ୍ତୁ ଗୋ କା ବେଶୀ ଖାଇଲେ। ଆଉ ଯାହା ପାନ ଖାଉଥୁଲେ ଆଗର ଲୋକ ଟିକେ ବୟ ଆଗ ଅ
ଆଗ କାଳରେ ଲୋକମାନେ ପାନ ଖାଉଥୁଲେ ଆଉ ଏବେ କିଏ ପାନ ଖାଉଚି? ଏବେ ତ ଖଇନି ଗୁଟ୍ କା ଏ ସବୁ ସଫଲ ଏଇ ସବୁ ବାହାରି ପଡିଲା ଏଇ ସବୁ ଜିନିଷରେ। ସବୁ ଧାଇଁଲେ ଆ ପଛରେ ଆଉ
ଏଇ ଆମର ଯେତେ ପାନ ଚାଷ କରୁଥୁଲେ ଏପଟେ ଏ ପାନ ଚାଷ କମିଗଲା। କାହିଁ ତାର ସେଲିଙ୍ଗ ନାଇଁ‌।
ନାଇଁ ପାନର ବି ଅଛି ସେଲିଙ୍ଗ ଅଛି ଆମର ସେପଟରେ ବି ପାନ ଆଜ୍ଞା ଆମର ସେପ
ତିବ ଥିଲା ତାହା କମିଗଲା।
ଆମର ଏପଟରେ ବି କୋଣାର୍କ ସାଇଟରେ ଆଜ୍ଞା କୋ କ ସେପଟ ସବୁ ପାନ ଚାଷ ହୋଉଚି ସେପଟ ପାନର ବି ରେଟ୍ ଅଛି ଆପଣଙ୍କର ସି ତ ଦିନ ହେଇଯିବ ପାନ ହାଇଚେଜ ରେଟ୍ ରହିବ।
ହୁଁ ନାଇଁ ନାଇଁ ପାନକୁ ମଧ୍ୟ ଇଏ ଗୁଟକାରେ ଯିବନି ଯେ ସେଥିରେ ଯଦି ମସ୍ ଲା ନ ପକେଇ କିରି ଅ ନ୍ୟ ଜିନିଷ ପକେଇ ଦେଇ ଭ ଖାଇବ ସେ ପୁରା ଦାନ୍ତ ପାଇଁ ହେଲେ ଭଲ। କିନ୍ତୁ ତାହିଁରେ ସେ ଯୋଉ ଚୂନ ଉଁ ଗୁଟକା ଏଇ ଯାଉ ଦେଖୁନ ୟୁଜ୍ କ ଟିଗିରି ଏ ଯୋଉ ତାହିଁରେ ନିକୋଟିନ୍ ଥ ରହିଥାଏ ନାଁ ମସଲା ୟୁଜ୍ କରୁଛନ୍ତି ବ୍ୟବହାର କରୁଚନ୍ତି ନିକୋଟିନ୍ ଟା ନଥାଇକିରି କର କୋହୁଚନ୍ତି। ସେଟା ଖାଇବା ଦ୍ଵାରା ଆମର ଦାନ୍ତର ସମସ୍ୟା ମଧ୍ୟ କିଛି ଭଲ ହେଇଥାଏ ପାନ। ବି ତ ସେଇ ନିକୋଟିନ୍ ମସଲା ଏଇରା ଖାଇବା ଦ୍ଵାରା ସ ପୁଅ କାଇଁ? କ୍ଷତିକାରକ। ଯେ ଓ ସମସ୍ତେ ସଚେତନ ହେବାର ଅଛି। ବିଷୟ ନେଇକି ତ ଆଉ ରହିଲା ଜଙ୍କ ଆମର ଜଙ୍କ ଫୁଡ୍ ବର୍ତ୍ତମାନ ତ ସବୁ ସ୍ଥାନରେ ଜଙ୍କ ଫୁଡ ଅଇକା ଚାଲଚି ଓ କିଛି କିଛି ସ୍ଥାନରେ ଆ ଆମର ଷ୍ଟାଡିୟମ ଫାଡିଅମ ପାରେ ଏ ବେଲ୍ ମାଣିସ ଆଉ ଜୁସ୍ ତରଭୁଜ ଜୁ ଜୁସ୍ ଏଟା ବି ମଧ୍ୟ ବିକ୍ରି ହଉଚି। ଆଉ ଖାଉତୁ ବାଲା ଜୁସ୍ ଏଇ ଯା ମତେ କରିକି ବେ ଉଁ
କଲା ଜୁସ୍ ତ ଡାଇବେଟିସ୍ ପାଇଁ ବୋହୁତ ଭଲ। ହଁ ସେଇଟା ତ ସବୁଆଡ଼େ ଏମତି ଜୁସ୍ ବନେଇକି ମାନେ ବିକ୍ରି ହେଲାଣି ଏରା। ଆଉ ଯେହେତୁ ଆମେ ଘରେ ଗୋଟେ ବନେଇକି ପିଇ ପାରୁନେ ହଉ ବାହାରୁ ଆଗି
ହଁ ସେଇଟା ଟାଇମ ହଉନି କରିପାରୁନି। ହଁ ତାରତାର ଦାମ ମଧ୍ୟ ବେଶୀ ନାହିଁ ଜଉଟା କି କମ ଦାମ ରେ ମଧ୍ୟ ଭଲ ଶରୀର ପାଇଁ ହୀତକାରକ ଜିନିଷ ମିଳିଥାଏ ଏହା ଗୋଟେ ସମାଜ ପାଇଁ ଭଲ କାମ କରୁଛନ୍ତି। ତାଙ୍କର ଜଣକ ପାଖରେ ଖାଇଲି ଯା ହଉ ତମେ ଏଯୋଉ ବିକ୍ରି କରୁଛ କେତେ ଗୋଟେ ଧର୍ମ କାର୍ଯ୍ୟ କରୁଛ ଶରୀର ପାଇଁ ଆଜିକା ଯୁଗ ଜଙ୍କଫୁଡ ଚାଲିଛି ତା ତୁଳନାରେ ଏଇ କାର୍ଯ୍ୟଟି ଭଲ କରୁଛ ଗଜା ମୁଗ ଗଜାବୁଟ ଏଇଜାକରେ ମଧ୍ୟ କିଏ କରୁଛନ୍ତି? ତା ସହିତ ଏ ଯଉ ଜୁସ୍ ପ୍ରଣାଳୀ ଟାରେ କଲରା ଜୁସ୍ ସବୁ କିଛି ବି ଲାଉ ଜୁସ୍ ଏଇପଟ ବିକ୍ରି ହେଇ ଚାଲିଛି। କିନ୍ତୁ ଏ ସମସ୍ତେ କରୁନାହାନ୍ତି ଆଉ। ମୋତେ ଟାଇମ୍ ଲାଗିବ।
ହୋ ହଉ ଥ୍ୟାଙ୍କ ୟୁ ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା। ନମସ୍କାର।